ଲୋ।
ହଁ।
ଆଉ କଣ ଚାଲିଚି। ଅ ହ ସରିନି।
ନାଁ ମୋର ଆଜି ଟିକେ ଲେଟ୍ ହେଇଚି।
ନା ଶୋଇ ନଥିଲି ଆମର ଟିକେ କରେଣ୍ଟ ନଥିଲା ତ। ପାଣି ନଥିଲା ତାଙ୍କେ ସେଥିପାଇଁ ଲେଟ୍ ହେଇଚି। ହୁଁ ହୁଁ। ବର୍ଷା ପବନ ଆସିଲାଣି ନା। ନା ବ ବର୍ଷା ଆସିଲାଣି ନା
କାଇଁ ବର୍ଷା ଫର୍ଷା ଆମର କାଲି ଚାରିଟା ବେଳେ ହେଇଥିଲା।
ଆମରତ ଗଠ ଜୋରରେ କାଇଁ ମେ ପବନ ପୁରା ଆଲଉଛି। ଘଡଘଡି ମାରୁନାଇଁ ବିଜୁଳି ମାରୁନାଇଁ ଖାଲି ପବନ ମାନେ ଭଉତ୍ ଜୋର୍ ସେ ରେ ହଉଚି।
ହବ ତାହେଲେ ବର୍ଷା ଆଉ। ଆମର କାଲି ଚାରିଟା ବେଳେ ହଉଥିଲା ଜୋର୍ ସେ ରେ ହଉଥିଲା। ଛଅଟା ପନ୍ଦରରୁ ବୋଧେ ହେଲା ଆଠଟା ପନ୍ଦର କୋଡ଼ିଏ ବେଳୁ ବୋଧେ ବର୍ଷା ବନ୍ଦ ହେଲା।
ଭଲ ହେଇଛି ଏ ଯୋଉ ଗରମ ଲାଗୁଥିଲା ଯେ ଥଣ୍ଡା ଲାଗିଥିବ।
ହଁ ଟିକେ ସିନା କାଲି ଥଣ୍ଡା ଲାଗିଲା ନା ଥଣ୍ଡା କଣ ଲାଗିଲା ରାତିରେ ତ ସେମିତି। ଗରମ ଲାଗିଲା କରେଣ୍ଟ କାଟିଦେଲେ। ତାପରେ ରାତି ଏଗାରଟା ସାଢେ ଏଗାରଟା ବେଳକୁ ବୋଧେ ଆସିଲା। ଆଉ ଟିକେ ଶୋଇଲୁ କିନ୍ତୁ ଆଜି ସକାଳୁ ତ ଯାଇଛି ନଅଟାରୁୁ ଆଉ। ସାଢେ ଆଠଟା ନଅଟାରୁ ଯାଇଛି ଯେ ଯାଇଛି ଆମେ ଗରମରେ ଖାଲି ସିଝୁଛୁ ଆଉ।
ଆମେ ଆଜି ବି ତ ଗରମ ହଉଥିଲା। ବହୁତ ଜୋରସରେ ଗରମ ହଉଥିଲା ଏବେ ଟିକେ ଯୋଉ ବର୍ଷା ପବନ ବହୁତ ଜୋରରେ ଦଉଛି। ଦେଲାଠୁ ଟିକେ ମାନେ ଥଣ୍ଡା ହଁ ଥଣ୍ଡା ଲାଗିଲା।
ବର୍ଷା ପବନ ଆସିଲା ମାନେ ତ ଲାଇନ ଟା। ଟିକେ କାଟିଦେବେ ଆଉ ସେଇଟା ହେଲା ଅସୁବିଧା ଆଉ ହଁ।
ସେଟା କହିଦେ ପଡ଼ିବ ନା ସେଟା ସାଙ୍ଗେ ସାଙ୍ଗେ କାଟିଦେବେ। ସେ ବଜାର ଟାଉନ୍ ରେ ହଉ କି ଗାଁ ଗାଉଁଲି ହଉ।
ଯୋଉଠି ହଉଛି ହଉ ଉଁ।
ମୋର କାଲି ରାତି ଠୁ ଲାଇନ୍ ନଥିଲା ଏଇ ଆସିଲା ଏଗାରଟା। ସାଢ଼େ ଏଗାରଟାରେ ଆସିଲା ମୋବାଇଲ ହଁ ରା। ରାତିରୁ ମାନେ ତିନିଟା ରାତିରୁ ନଥିଲା ଏବେ ଆସ। ଥିଲା ପୁଣି ଏଇ ମେଘ ପବନ ଆଇଲା କାଟିଦେଲେ। ନା ହଁ ଏବେ ତ ତାର ଫାର କୋଉଠି କଣ ହେଇଯିବ ସେ ସେ ସଇଲା। ଇଆ ମୋବାଇଲରେ ଚାର୍ଜ ନାହିଁ ସେ ଇନଭଟରରେ କେତେ ଚାର୍ଜର।
ହଁ ଆସିବା କେତେବେଳେ। କଣ କହିବ ସେ।
ବଟ ହଇରାଣ।
ମୋର ସେଇଥିପାଇଁ ଲେଟ୍ ହେଲା ବା ମୁଁ ଗାଧେଇ ନଥିଲି ଆଜି ସକାଳୁ ପାଣି ତ ନାହିଁ ଗାଧେଇବି କେମିତି। ଏଗା ସାଢେ ଏଗାରଟାରେ ଗାଧେଇନି ଲାଇନ୍ କେମତି ହେଲା। ଗାଧେଇକି ତରତର ଯାଇକି ଟିକେ ଠାକୁର ପୂଜା କରିନି ହଁ ଠାକୁର ପୂଜା। କରିକିନା ଆସିକି ରୋଷେଇ କରୁଛି ଭାତ ଗୋଟାକରେ ବସେଇଛି। ଆଉ ଗୋଟେ ରେ ଭେଣ୍ଡି ଆଳୁ ତରକାରୀ କରିନି।
ହଁ। ଆଉ କଣ ଆଇଟମ କଣ କରିଛ।
ତରକାରୀ କରିନି ଆଉ ପୋଇସାଗ ସୟତା କରିବି।
ହୁଁ ହୁଁ। ଦେଇଥବ ସେ। ଆଉ ବଢିଆ ଆଇଟମ ଆଉ ସୋମବାରକୁ ଆଉ।
ହୁଁ ଆଜି ସୋମବାର ତ।
କଣ ପୋଇ ଲଗେଇଛ ବାଇରେ ଲଗେଇଛ?।
ଏ ଏଟା ଟାଉନ ଟ କୋଉଠି ଏଠି ବାଡିଘର ନା ଫାଡିଘର। ଭଡା ଘରେ ରହୁଛୁ ବାଡି କୁଆଡେ ଆଶିବ।
କିଣିବା ଜିନିଷ ଆଉ।
ହଁ
ହୁଁ। ପବନ ହଉଛି ବୋଧେ?
ପବନ ବୋହୁତ ଜୋରେ ହୋଉଛି। ମାନେ ବହୁତ ଜୋର ମାନେ ଏତେ ଜୋରେ ପବନ ହଉଛି କହିବାର ନାହିଁ।
ନା ଆମ ଆଡେ ଶୁନ ସାନ କିଛି ନାହିଁ ଖରା ଟିକେ ହେଇଚି।
ହଁ ଇଆଡେ ଟିକେ ପବ ମାନେ କାଲି ଯେ ତମ ଆଡେ ବର୍ଷା ହେଇଛି ଏଣେ ତ କିଛି ବି ନଥିଲା। ହେଲା ଖରା ପୁରା ଗରମ ଲାଗୁଥିଲା, ଖରା ଯେ କାହିଁରେ କଣ ଏମିତି ଥିଲା ପାଗଟା ଆଜି ଟିକେ ଉଠେଇଲାଣି। ଆପ ତାର ଠାକୁରଙ୍କର ଆଜି ଟିକେ ଇଏ ଅଛି ତ ବର୍ଷାଟା ଯଦି ହବ। ହଁ। ବର୍ଷା ଟା ହବ ଆଜି।
କଣ ଯୋଉ ସେପଟେ ପୂର୍ଣ୍ଣିମା ପାଳନ କରୁଛନ୍ତି ନା ନାହିଁ?
ନା ନା ଏମିତି ଖାଲି ଇଏ ନା।
ମନ୍ଦିର ନାହିଁ ବୋଧେ ଜଗନ୍ନାଥ
ନା ମନ୍ଦିର ଅଛି ସେମାନେ ଏତେ ଇଏରେ କରନ୍ତିନି।
ଉଁ ହୁଁ।
ଏ ଅଛି ଯେ ହଁ ଏଇଠିଛ ଅଛି ଯେ ଆମ ଢେଦୁର ଟିକେ ଅଛି ବଡ ମନ୍ଦିର କରାହେଇଛି ଯେମିତି ପୁରୀରେ ମନ୍ଦିର ସେଠି ସେମିତି ହଉଛି କିନ୍ତୁ ଆଉ ଯାଆନ୍ତିନି କିଏ କେମିତି ପୁଅ ପିଲା ଯିବେ ଆମେ ସ୍ତ୍ରୀ ଲୋକ ଯାଆନ୍ତିନି। ହଁ ପୁଅ ବିଲା କେତେ କିଏ କେମିତି ଯାଆନ୍ତି ଆଉ ନନେ ସେ ତାଙ୍କ ପାଖ ଗାଁ ପାଖ ଖ ପାଖ ଲୋକ ସେ ଆସେନି ନନେଇ। କାଇହିଁ ଆମେ କେବେ ବି ଯାଇନାଉ ତାପରେ ଏବେ ବି ନୂଆ ମନ୍ଦିରଟା ହେଇଛି ଦି ପାଞ୍ଚ ବର୍ଷ ଛଅ ବର୍ଷ ହେଲା। ହଁ ମୁଁ ଚାହାନ୍ତିିନି ଆଉ ଆଉ ଯାହାର ଯେ ତଳେ ଧର ମନ ହେଲା ପୁରୀ ତ ପଳୁଅନ୍ତି। ଟ୍ରେନ ରେ ବସିଲେ ବାସ ଯାଇକି ପୁରୀରେ ଓହ୍ଲେଇଲେ ଡାଇରେକ୍ଟ। ହଁ ମୁଁ ଯାଇଛି ଆର ବାର ବର୍ଷ ରଥଯାତ୍ରାରେ ଯାଇଥିନି।
ହଁ ଟ୍ରେନ୍ ରେ?
ନା ନା ଆମେ ହଁ ଗାଡି କରିକି ସବୁ ଯାଇଥିନୁ। କିନ୍ତୁ ହେନେ କଣ ହେଲା ରଥଯାତ୍ରା ଯିବ ତ ହେଲେ ଯାମେ। ତା ଅପେକ୍ଷା ଖାଲି ବେଳେ ମୁଁ ଭାବିନି ଖାଲି ବେଳେ ଆସିକି ନା ଠାକୁର ଙ୍କୁ ଦର୍ଶନ ଦର୍ଶନ କରିବ ବା ସେ ବୁଲାବୁଲି କରିବ କି ଭଲ ମନ୍ଦ କରିବ। କିନ୍ତୁ, ଏଇ ଯୋଉ ଯାତ୍ରା ପର୍ବରେ ଗନେ ମାନେ କିଛି କୁଆଡେ ଦେଖି ପାରିବନି କି କିଛି କିଣି ପାରିବନି ଯୋଉ ଯୋଉ ଲୋକ ଜାମରେ ତୁ ଛୁଆ ଫୁଆ ନେଇକି ଯାଇଥିବୁ
ତାଙ୍କୁ ତ ଧ୍ୟାନ ଦେଇ ଦେଇ ଦେଇକା ଇଏ ହେଇଯିବୁ।
ନାଇଁ ରଥଯାତ୍ରା ଯୋଉ ଗଲ ମାନେ ଠିକ ସେ ଦେଖିଲ ନା ନା କିଛି ଦେଖିପାରିଲନି
ଠିକ ସେ ନା ହାତକୁ ଖାଲି ସେ ଯୋଉ ରଥ ଦେଖିବା କଥା।
ଓହୋ ତାହେଲେ ରଥଯାତ୍ରା ସମୟ ଟା ବେଶୀ କଷ୍ଟ ଛୁଆ ପିଲା ନେଇକି ଗଲେ
ହଁ।
ଛୁଆଙ୍କୁ ନେଇକି ଯାଇକିନା ସେ ଯୋଉ ଜାମ ରେ ମାନେ ବଡ ଲୋକ ତ ମାନେ ହାଲିଆ
ଗଲା ବର୍ଷ ଦେଖୁନୁ କେମିତି ମରିଗଲେ କେତେ?
ସେଇ ପା କହୁଛି ଏଇ ଯୋଉ ଜାମ ରେ ବୁଢ଼ାବୁଢ଼ୀ ହେଲା ସେ ନିଅଙ୍ଗ ହେବି ସୁଦ୍ଧା ସେ ଭାରି କଷ୍ଟ ବୁଢା ବୁଢୀ କଥା କଣ କହିବ?
ସେ ମାନେ ଦଳା ଚକଟାରେ ଗୋଟେ ଉପରେ ପଡିକି ଚଢିଗଲେ ଯେ କେମିତି ମରିଗଲେ।
ହଁ ଆଉ ଯିଏ ଏତେ ଲୋକ ମାନେ
ଖାଲି ରଥ ଟା ତା ଉପର ଟା ଗୋଟେ ହଁ। ଆମର ଖାଲି ଘଡ ଘଡ କେତେବେଳ ବର୍ଷିବ କେଜାଣି ବର୍ଷିଲେ ଆମକୁ ଟିକେ ଭଲ ଲାଗନ୍ତା ଟିକେ ଥଣ୍ଡା ଲାଗନ୍ତା।
ହଁ ହଁ ଆମର ତ ବର୍ଷା ହେଲାଣି ପବନ ହଉଚି? ତା ସହିତ ବର୍ଷା ବି ହଉଛି ହଁ ଯାଇଥିନୁ ଯାଇଥିନୁ। ଯାଇଥିନୁ।
ଯାଇକି ପହଞ୍ଚିନୁ ମୋ ଟିକେ ଡୋରା ଦେଇଦିଏ। ଆ ହା ଧାଡ଼ୁ ଧାଡୁ ହୋଉଚି ପବନ।
ହଁ।
ପବନ କେତେ ଜୋରରେ ହଉଚି? ପୁରା ଖା ଖ ଖାତ ଦ
ହଁ ତ ଶୁଭୁଛି। ଆ ଆମେ ଗଲା ବର୍ଷ ଯାଇଥିଲୁ ଏଇ ଯୋଉ ଅକ୍ଟୋବର ମାସରେ। ଯାଇଥିଲୁ ହଁ ବୁଲିକି ହଁ ଦେଖିକି
ହଁ ସେଇବା ଠାକୁରଙ୍କୁ ଖାଲି ବେଳେ ଯିବ ଭଲ ମାନେ ଦେଖିବ ବୁଲାବୁଲି କରିବ ଭଲ ଲାଗିବ ଏଇ ଯୋଉ ମାନେ ଯେମିତି କୁହନ୍ତି ଲୋକ ଏ ଯୋଉ ରଥ ଭାତ ରାନ୍ଧିଚି। ଦେବସ୍ନାନ ପୂର୍ଣ୍ଣିମା ଯିବା ଆଉ ଗୋଟେ ସୁନାବେେଶରେ ଯିବା ଏମିତି ସବୁ ଗନେ ମାନେ ସେଇଟା ଭୋଉତୁ ଯାମେ ସବୁ ଲୋକ ଧର କିଏ କେମିତି ଯାହା ମନ ପସନ୍ଦ ସେ ଯାଇଛି।
ହଁ ଆମେ ଟ୍ରେନେରେ ଯାଇଥିଲୁ। ଟ୍ରେନ ରେ ଯାଇଥିଲୁ ଚାରି ଦିନ ରହିକି ଦେଖିକି ଆସିଲୁ।
ସେ। ମେବି ଭଲ ଟ୍ରେନରେ ଯିବୁ ବାସ୍ ସେଠି ରହିଲ ରୁମ୍ ଭଡ଼ା ନେଇକି ଗଲ ରହିଗଲ ରହିକିନା ଦେଖା ଦୁଖି କରିବ ବୁଲାବୁଲି କରିିବ ତାପରେ ଆସିବା। ମନ ଶାନ୍ତି ହେଇଗଲା କତୁରୁ ଆସିବା।
ନାଇଁ ନାଇଁ ଆସିଲେ ତ ମନ ଶାନ୍ତି ହବ ଆସିବା କୁ ଇଛା ହୋଉନି। ଆଉ କିନ୍ତୁ ଯୋଉମାନେ ରହିଥିବେ ତାଙ୍କୁ ଟିକେ ଭଲ ଲାଗିବ ହଁ ଭଲ ଲାଗିଅ।
ତ ସେଠି ତାନେ ଯାହାର ଘର ତାଙ୍କୁ ଭଲ ଲାଗୁଥୁବ।
ତମ ବାବୁଙ୍କୁୁହ କୁଅ ଆମେ ଏଠି ରହିବୁ ଆଉ। ତମେ ତମର ଏଇଠି ରୁହ ଆମର ଯଦି ସାଙ୍ଗସାଥି ଆମେ ସବୁ ହେଲୁଣି ଆମେ ସବୁ ସେଇଆଡେ ରହିଛୁ।
ହଁ ଘର କରିକି ରହିନେ ହବ। ହୁଁ ସେମିତିଆ ଭାଗ୍ୟ କାଇଁ? ହଁ ଯାହାର ସେଇଭଳିଆ ଭାଗ୍ୟ ଅଛି ସେମାନେ ସେ କି ଘର କରୁଚନ୍ତି କି ରହିଚନ୍ତି କି ତାଙ୍କର ଜନ୍ମ ସେଇଠି? ହଁ ସେମିତିଆ। ସମସ୍ତଙ୍କର ସବୁ ଜାଗାରେ କଣ ଜନ୍ମ ହେଇଯିବ ବୋଲି କିଛି ମାନେ, ଆମର କେଉଁଝର। ତାରିଣୀ ପାଖ ଆମୁକୁ ଭଲ ଲାଗେ। ଜଗା ଠାକୁରଙ୍କ କତିକି ଆସୁଚନ୍ତି ସମସ୍ତେ ଆମେ ଏଇ ପାଖରେ ବୋଲି ଆମେ ସାଙ୍ଗେ ସାଙ୍ଗେ ଯେତେବେଳେ ମନ କରୁଚନ୍ତି ଯାଇପାରୁ ଛନ୍ତି ଏମ୍ ତି ଆଉ ଲାଗେ।
ଆମର ବି ସେଇ କେଉଁଝରେ ଆମ ଭୋଉଣୀ ବାହା ହେଇଚନ୍ତି।
ହଁ ହଁ। ସେଇପା ସବୁ ଜିଲ୍ଲାରେ ତ ଯାହାବି ହେନେ କଣ ଠାକୁରଙ୍କ ଜାଗା ଥିବ ତ ପାଖରେ ହୋଉ କି ଦୂରରେ ହୋଉ।
ହଁ ସବୁ ଜିଲ୍ଲାରେ ଅଛନ୍ତି ହୁଁ।
ତ କୋଉଟା ପାଖ ହେଇଥିବ ନନେ କୋଉଟା ଦୂର ହେଇଥିବ ଆଉ ବର୍ଷା ବେଷି ଜୋରେ ହେଲା। ଭଲ୍ ଲାଗିଲା ଏଥର। ହଁ ପା। ବର୍ଷା ହେଲେ ଟିକେ ଭଲ୍ ଲାଗିବ, ରଖୁଛି।
ଟିକେ ରୁହ। ଆଉ ହୋ